ଏନ୍ତି କୁହନ୍ତୁ କଣ କରୁଚନ୍ତି।
ସେ ଚି ଆପଣ କଣ କରୁଚନ୍ତି।
ମୁଁ ଏଇଠି ପଢୁଥୁଲି।
ହୁଁ ହୁଁ। ହଁ ପା ଗାଧୁଆ ପାଧୁଆ ସରି ଖିଆପିଆ ସରିଲାଣି?
ନାଇଁ ନାଇଁ ଆମର ଏଇନା କିଛି ହେଇନି ସକାଳ ଖାଇବା ସରିନି।
ସକାଳୁ କିଛି ବି ଖାଏନ?
ନାଇଁ ଆମନ ସକାଳୁ ଖାଇବା ଷ୍ଟାର୍ଟ ହଉଛି।
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ଆଜ୍ଞା।
ଭଲ ଅଛ।
ହଁ।
ଆଉ କଣ କହୁଚ?
ଆଉ ତମ ଦେହପା ଭଲ ଅଛି?
ଆଜ୍ଞା। ଛତୁଆ ଫତୁଆ କିଛି ବି ଖାଇନ ବୋଧେ?
ନା ମୁଁ ଛତୁଆ ଖାଏନି।
ଅ ହଁ। ଆଉ କଣ କୁହ?
ଆଉ ଆପଣ କଣ ଖାଇଚନ୍ତି? ନା କିଛି ଖାଇନାହାନ୍ତି?
ହଁ ପଖାଳ କୁ ମାଛ ଭଜା ଖାଇଚୁ।
ଓ ମାଛ।
ଆଜ୍ଞା।
ଆମର ବି ଆଜି ମାଛ ହଉଚି।
ଓ ହଁ।
ହଁ ଆଜି ଆସିବେ ମୋ ମାମୁଁ ଆଜି ଆସିବେ ତ।
ଗେଷ୍ଟ।
ଆଉ
ଓହୋ ସେଇଥିପାଇଁ କରିଚନ୍ତି।
ହଁ।
ହୁଁ ହୁଁ ଆଉ।
ଆଉ କୁ ହଁ ଭଲ ଚାଲିଚି।
ଉଁ ହୁଁ। ଆଉ କଣ କୁହ?
ଆଉ ଅଙ୍କଲ କଣ କରୁଚନ୍ତି? ତମ ପୁଅ କଣ କ ଛି
ହଁ ଏଇଠି ବସିଥିଲା ଟିଉସନରୁ ଆସିକିନା ବସିଥିଲା ଆଉ ଅଙ୍କଲ ଏଠି ବସିଛନ୍ତି ଆଉ। ଆଉ ତମ ଘରେ ସମସ୍ତେ କଣ କରୁଚନ୍ତି?
ପୁଅ ଏଇନା ଜଷ୍ଟ କୋଚିଙ୍ଗ ରୁ ଆସିଲା ଆଉ ମୋ ମମି କଣ ରୋ କରୁଚି ଆମେ ଖାଇବୁ ବୋଲି ଆଉ।
ଓହୋ ସକାଳୁ କିଛି ଟିଫିନ ବି କରିନ ବୋଧେ?
ନାଇଁ ମୋର ସେମିତି ସିକ ନଥାଏ ମୋର ପଢା ଇଏରେ ମୁଁ ସେମିତି କିଛି ଖାଏ କି ନ ଖାଏ ମୁଁ ତ ସକାଳେ ଖାଇବାରେ ସେମିତି କିଛି ଠିକ୍ ନଥାଏ।
ଓହୋ ଖାଇବା ଦେହ ପା ଟିକେ ଖରାପ ହେଇଯିବ ଖାଇ ଦବ
ହଁ। ମୋର କଲେଜ ଗଲେ ସବୁ ଟାଇମ ଟେବଲ ଅନୁସାରେ ଯାଏ। କିନ୍ତୁ ଘରେ ରହିଲେ ଟାଇମ ହୁଏନି କଉଥିରେ କଣ କରିବି।
ଏବେ ତ କଲେଜ ବିକିଲାଣି ନା?
ହଁ।
ପୁରୀ କେବେ ଯାଇଛ ବୁଲି?
ପୁରୀ ଯାଇଥିଲି ଆର ବର୍ଷ ଯାଇଥିଲି ଆଉ ଏ ବର୍ଷ ଆଉ ଯାଇନି କୁଆଡେ।
କେତେ ଥର ଯାଇଥିବ ତଥାପି?
ପୁରୀ ଯାଇଛି ବହୁତ୍ ଥର ଯାଇଛି।
ଓହୋ ପୁରୀଠି ଏବେ ଗୋଟେ ମନ୍ଦିର ହେଇଛି ବାଲୁକେଶ୍ଵର ଇଏ ବି ଭାଇରାଲ ହଉଛି ଯାଇଛନ୍ତି।
ନାଇଁ-ନାଇଁ ମୁଁ ତମଠୁ ଶୁଣୁଛି ଆଜି।
ଓହୋ ମୋବାଇଲ ବି କରେ ନା ବାଲୁଙ୍କେଶ୍ଵର ହଁ ଯାଇଛି। ଅଙ୍କଲ ମାନସିକ କରିକି ଆସିଥିଲେ ତ-ତ ସେଟା ଏକୋଇଶି ଦିନ ଯାଏ ବାରି ପାଇଁ ଏକୋଇଶି ଦିନ ପରେ ଯାଇଥିଲୁ ଆଉ ଗୋଟେ ଗାଧୁଆ ପାଧୁଆ କରିକି ପଳେଇ ଆସିଥିଲୁ ଆଉ କିନ୍ତୁ ପୁରୀ ଯାଇ ହେଲାନି ଆଉ ଅଳ୍ପ ବାଟରେ ଥିଲା ପଚିଶ୍ କିଲୋମିଟର ଥିଲା। କିନ୍ତୁ ଯାଇ ହେଲାନି ପଳେଇ ଆସିଲୁ ଆଉ।
ଓ ହୋ।
ଠାକୁରଙ୍କ ଡୋରି ଲାଗିନି ତ ପଳେଇ ଆସିଲୁ ଯାହା ହଉ ତମେ ଦର୍ଶନ କରିକିନା ପଳେଇ ଆସଚ।
ହୁଁ। ଏ ଆମର ଏଇ ବର୍ଷ ଯିବାର ଅଛି ଆମ ପୁଅର ଗଟେ ମାନସିକ ସମ୍ପୁର୍ଣ୍ଣ କରିବାର ଅଛି ଦେଖି ଯଦି ହବ ଯିବୁ ଆଉ।
ଶୀତ ଦିନେ ପ୍ରାୟେ ବୁଲି ଯାଉଥିବ ବୋଧେ।
ଶୀତଦିନେ ଯିବାର କିଛି ନାହିଁ କିନ୍ତୁ ଆମକୁ ଟାଇମ ହେଲେ
ହଁ ତାହେଲେ ଏଇ ଖରା ଦିନେ ତ ବିଲକୁଲ ବି ଯାଇ ହଉନଥିବ କୁଆଡେ।
ନାଇଁ-ନାଇଁ କୁଆଡେ ଯାଇ ହବନି ଯଦି ବି ପୁରୀ ଯିବ ସକାଳେ ତ ସକାଳ ରୁ ସାଢେ ଚାରଟା ଯାଏ। କୂଆଡେ ଯାଇ ହବନି ଯାହା ସେଇ ରାତିରେ ଯଦି ଯାହା ବୁଲାବୁଲି କରିବା ପାରିବ। ନହେଲେ ଏଇ ଖରା ବେଳେ ହଁ-ହଁ। ହଁ।
କିନ୍ତୁ ଏବେ ଯାଇ ହଉନଥିବ ଆଉ। କାଲି ବି ତ ଦେବସ୍ନାନ ପୂର୍ଣ୍ଣିମା ଅଛି।
ହୁଁ।
ତମର ସିଆଡେ ଗରମ କେମିତି ହଉଛି?
ବହୁତ୍ ଗରମ ହଉଛି ନିଆଁ ବର୍ଷା ହଉଚି।
ଓହୋ।
ନିଆଁ ବର୍ଷା ହଉଛି ସେ ଭୋଲଟେଜ୍ ଆମର ଫ୍ୟାନ୍ କେସ୍ ଏ ସି କିଛି ଚାଲୁନି ବଳେ ବଳେ।
ହଁ-ହଁ ଏବେ ପ୍ରାୟେ ସମସ୍ତେ ଏ ସି ଫେସି ଲଗେଇ ଦଉଛନ୍ତି ନା।
ହଁ-ହଁ ଆମର ତ-ତଳ ହ ତ ଉପରେ ସମସ୍ତଙ୍କର ଏ ସି ଲାଗିଛି ଯେ ଭୋଲଟେଜ୍ କୁଆଡୁ ହଉନି।
ଯେତିକି ବି ଆସୁଥିବ ଭୋଲଟେଜ୍ ବହୁତ କମ୍ ସ୍ଲୋ ଆସୁଥିବ। ସେଥିକିରେ କେମିତି ହବ? ଗରମ ତ ହଉଛି ତମେ ରଥଯାତ୍ରା କେବେ ଦେଖି ଯାଇଚ?
ନାଇଁ ମୁଁ ଆମେ ଯାଇଛୁ ଦିଥର ଯାଇଛୁ। ଯୋ ଦିଥର ଯାଁଙ୍କ ଯାଇଛୁ ଆଉ ଯାଇନୁ କେବେ ସେ ଯୋଉ ଭିଡରେ ଆଉ କୁଆଡେ ଫାଷ୍ଟ ଯୋଉ ବସ ଯାଇଥିଲୁ ସେଦିନ ସେ ଏତେ ଭିଡ ହେଇଥିଲା ଯେ ସେଦିନ ତ ମୋ ଡାଡି କହିଥିଲି କି ଆଉ ତାକୁ ଆସିବାନି ଏତେ ଭିଡ ହଉଛି ସନ୍ ଷ୍ଟ୍ରୋକ୍ ଭାରୁଚି। ଯୋଉ କାର ନହେଲେ କିନ୍ତୁ ଆମେ ଢେଙ୍କାନାଳ ଯାଉ ଆମ ମାଉସୀ ଘରକୁ ଯାଉ ଦେଖିକି। ବି ଭଲ କରନ୍ତି। ଲକ୍ଷ୍ମୀପୂଜା ନୁହେଁ ରଥଯାତ୍ରା ବି କରନ୍ତି ଭଲ।
ହଁ ହଁ।
ସେମତି ସମ ସବୁ ଠାକୁରଙ୍କର ଯେମିତି ଅଲଗା ଅଲଗା ରଥ। ତାଳ ନନ୍ଦିଘୋଷ ଏ ସେମିତି।
ଦେଖି ଯାଇଚ କେବେ?
ହଁ ଯାଇଛି ମାଉସୀ ଘରକୁ ଯାଇଛି ବହୁତ୍ ଥର। ଛୁଆବେଳେ ଯାଇଛି ବହୁତୁ।
ହଁ। ହଁ ଉ।
ହଁ ହଁ ଲକ୍ଷ୍ମୀପୂଜା ଦେଖି ଯାଇଛି। ଯୋଉ ଜାଗାରେ ଯୋଉ ଜିନିଷ ଟା ଫେମସ୍ ଆମ ସେଇ ଜାଗାରେ ନିଶ୍ଚୟ କିଏ ନେ କିଏ ବନ୍ଧୁବାନ୍ଧବ ଥିବେ।
ଯାହା ହଉ ତମେ ସବୁଆଡେ ବୁଲିିବାଲିକିନା ପଳେଇ ଆସିଛ।
ଯୋଉ ହିଙ୍ଗୁଳାପୂଜା ଦେଖିବା ପାଇଁ ଅ ମୋ ମମିର ମାଉସୀ ହେ ବେ ତାଙ୍କ ଘରୁକୁ ଯାଇଥିଲୁ।
ଦୂର ଦୂର ଜାଗାକୁ କେବେ ଯାଇନ। ବାହାର ଜାଗାକୁ କେବେ
ବାହାର ଜାଗାକୁ ନାଇଁ ବାହାର ଜାଗାକୁ କେବେ କେମିତି ଯାଇନି କିନ୍ତୁ ହାଇଦ୍ରାବାଦ୍ ଯାଇଛୁ। ଦିଲ୍ଲୀ ଯାଇଛୁ। କିନ୍ତୁ ଆଉ କୁଆଡେ ଯାଇନୁ।
ଦିଲ୍ଲୀରେ କଣ ଗୋଟେ ନି ନା କଣ ଗୋଟେ ଇଏ ଥାଏ ପା।
କଁ।
କହିଲି ଦିଲ୍ଲୀରେ ଫେମସ୍ କଣ? ତମେ ଯାଇଥିଲ ତ ଜାଣିଥିବ।
ଦିଲ୍ଲୀରେ ସବୁଠୁ ଫେମସ୍ ଯଦି କୁଟୁମିନାର ତ ଦେଖିଥିବେ।
ନା ମୁଁ ଯାଇନି ମ।
ଆଛା ନେକ୍ସଟ୍ ଟାଇମ୍ ଯଦି ବି ଆମେ ଯିବୁ ଆପଣଙ୍କୁ କହିଦେବୁ ଆପଣ ଆମ ମତେ ଯିବେ ବୁଲିକି ଆସିବେ।
କହିବା।
ଯିବେ ସେ ଜୋଆରେ ଜୋଆରେ ଯାହା ଯାହା ସବୁ ଫେମସ୍ ଜାଗା ଥିବ। ବାହାରେ ମୁଁ ତମକୁ ସବୁ ବୁଲେଇ ଦେବି।
ଅ ହ।
ଆଉ ଅଯୋଧ୍ୟା ଯାଇଛନ୍ତି ନା ଅଯୋଧ୍ୟା ଯାଇ ନାହାଁନ୍ତି।
ନା ନା। ସିଆଡେ ଏତେ ବାଟକୁ ତମେ କେମିତି କହିପାରୁଛ।
ଆମର ଅଯୋଧ୍ୟା ଯିବା ପାଇଁ ସବୁ ଟିକେଟ୍ ଫିକେଟ୍ ହେଇଯାଇଥିଲା। କିନ୍ତୁ ସେଇ ଟାଇମ୍ ରେ ଆମର ଜଣେ ମରିଗଲେ। ଯେ ଆଉ ହେଇ ପାରିଲାନି ବା ଯେମିତି କୁହନ୍ତିନି। ଖାଇବା ଆଗରେ ଥିବ ହେଲେ ଖାଇ ହୁଏନି।
ଆଉ ସେମିତି ବି ଗଲନି ବୋଧେ ଆଉ ନା।
ହଁ ହଁ।
ହଁ ସେ ତ ନଷ୍ଟ ହେଇଗଲେ। ନା ନା।
ହଁ ତ କେମତି ଯିବୁ। ଯାହାହେଲେ ବି ଆମ ଆମେ ଯେତେ ବାହାରେ ରହିଲେ ବି ସେ ଆ ଆମ କୁଟୁମ୍ବ ଭାଇ ଆଡେ ଲାଗିବେ ନା।
ଓହୋ ଆଉ କେମିତି ଯିବ? ସେ ତ ଗୋଟେ ନଷ୍ଟ ହେଇଗଲେ। ଦଶ ଦିନ ଯାଏ ଯା ହେଲେ ବାରିବାକୁ ପଡିବ।
ହଁ।
ଆଉ କଣ କହୁଛନ୍ତି। କୁହଁନ୍ତୁ କଣ କହୁଛନ୍ତି।
ଆଉ କଣ କହିବି? କଣ?
ହ୍ୟାଲୋ। ହ୍ୟାଲୋ।
ଆଜ୍ଞା ଆଣ୍ଟି କୁହନ୍ତୁ ଶୁଭୁଛି।
କହିଲେ ତମ ମମି କଣ ରୋଷେଇ କରୁଛନ୍ତି ମାଛ ହେଇ ସାରିଲାଣି ତମର।
ବାସ୍ନା ତ ହଉଛି ବୋଧେ। ହେଇ ସାରିବଣି।
ତମେ ଖାଉନ ପରା। ବାସ୍ନା ଟା ଖାଲି ଶୁଙ୍ଘିଦିଅ ଆଉ ପେଟ ପୁରିଯିବ ସେତିକିରେ।
ଆମେ ମୁଁ ଆଉ ମୋ ଭାଇ। ବହୁତ ଆଇନ୍ସ ଆଥିଲୁ ବହୁତ ମଝିରେ ଆଉ ମାନେ ଏବେନ୍ତୁ ଆମ ଆଇ ଛାଡି ଦେଇଛୁ କିନ୍ତୁ ମଝିରେ ଆମ ମୋ ଭାଇର ମୋର ଆଇଁଷ ନରେ ଭାତ ଖାଉନ।
ତେବେ ଆଉ ନୁ ଖାଏ ଆଁ
ହଁ ହଁ। ମାନେ ଆମେ ଯୋଉ ଦିକ୍ଷାନେଇଚୁ ଆମକୁ କହିନାନ ତମେ ଆଁଇ ଛାଦିଅ ଇଏ କରିଦିଅ ସେଇ କରିଦିଅ କିନ୍ତୁ କଣ କହିଲ ଯେମିତି କୁହନ। ଦେଖିଲା ନସିଲା ପୁରା ଆପେ ଆପେ ଆଇଁଷି ଛାଡି ହେଇଯଏ ଘୃଣା ଲାଗେ। ଆଇଁଷ ସେମତି କିନ୍ତୁ ମୁଁ ଯଦି ତମେ ତାଙ୍କୁ। ପଞ୍ଚୁକ ଦେଖଲେ ଶୁଖୁଆ ଦେଖ। ବୋ ତାଙ୍କୁ ମୋ ବାସ୍ନା ଆ ସି ମତେ ପଞ୍ଚିଗଲେ ଶୁଖା ଫୋଳ ଆଣିଦିଅ।
ଓହୋ ଏବେ କିନ୍ତୁ ଆଉ କେହି ବି ଖାଉନଥିବେ ଆଉ।
ଏବେ ଆମେ ମୋ ମମି ମୁଁ ଭାଇ ଖାଉନୁ କିନ୍ତୁ ମୋ ଡାଡି ଖାଉଛନ୍ତି। ସେ ଛାରି ପାରିବେ ନାଇଁ ସ ସେ ନଲେନ ସେଥିପାଇଁ ଦୀକ୍ଷା। ବାହାରେ ରଉଛନ୍ତି ନା କେତେବେଳେ କୋଉଠି ଖାଇଦେବେ। ବି ଜାଣି ପାରିବେନି।
କହିପାରିବା କେତେବେଳେ ଗୋଉଟେ ହାତ ଇ ସିଏ ବାଜି ଯାଇଥିବ ସେ ବାହାରେ ତ ରହୁଛନ୍ତି ଠିକ। ଠିକଠକ ଅଛି ଖାଇଦିନ୍ତୁ ଘରେ ଆସିଲେ ତମେ ଯେତେବେଳେ ସାଧା ଖାଉଛ ସେ ଖାଇଦେବେନି।
ହଁ।
ବାହାରେ ରହୁଛନ୍ତି ତ ସେ ଖାଇ ଦିଅନ୍ତୁ ତମେ ବାହାରୁକୁ ଗଲେ କେବେ ଖାଅନି।
ନାଇଁ ମୁଁ କେବେ ଖାଇଏନି ସତ କଥା ଆଉ ମୁଁ କେବେ ଖାଏନି। କଣ ପାଇଁ ଅପମାନ କରିବି କହୁନାହାନ୍ତି ନେଇଛୁ ତ ଦୀକ୍ଷା କଣ ଜାଣି।
ଦିକ୍ଷା ହଁ ଜାଣିଛ। ଜଳଖିଆ ଦେଲେ କଣ ପାଇଁ ଗୋଟେ ଠାକୁରଙ୍କ ନାଁରେ ଇଏ କରିଛନ୍ତି କେ କରିଏ।
ହଉ ହଉ ଆପଣ ରଖନ୍ତୁ ଆ ଆଜ୍ଞା।